ହଁ ଦିଦି କୁହନ୍ତୁ କଣ କରୁଥିଲେ।
ରୋଷେଇ ସରିଲା ଆକୁ ଗାଧେଇ ପାଧେଇକି ଆଣିଲି। ଆଉ ଗାଧେଇ ଆଣିକିରି ଏଠି ଟିକେ ତାକୁ ଫୋନ ଧରେଇ ଚି ମୁଁ କଲି ଦେଖିଦେ ଯାଇକି ଖାଇକି ଶୋଇବୁ ଆଉ।
ହଁ ଅ ଫୋନ ଛୋଟ ଛୁଆକୁ ବେଶୀ ଦେବେନି।
ନାଇଁ ନାଇଁ ମୁଁ ଏବେ ପାଟି କରିଥିଲି ବୋଲିକି ତାକୁ ଦଉନାହିଁ ଏଇ ଯୋଉ ଫୋନ ମୋର ସେ ସାଙ୍ଗଟା ଫୋନ ମା ଥିଲା ତ ତାର ସାଙ୍ଗେ କଥା ହେଲାବେଳକୁ ଇଏ ଖାଲି ବାହାରକୁ ଖାଲି ଦୌଡୁଛି। ଏବେ ଯଦି ମୁଁ ଏଇକା ତମ ସାଙ୍ଗେ କଥା ହେବି ସେ ଖାଲି ବାହାରକୁ ଦଉଡୁଛି। ସେଥିପାଇଁ ତାକୁ ଟିକେ ଧରେଇ ଦେଇଛି। ସେ ତାର ଯାଇକି ତାକୁ ଖୁଆଇ ଦେଇକି ଶୁଆଇ ଦେବି ବାରଟା ବେଳକୁ।
ସେ ପାଟି କରିଥିଲି ସେ ଟୋ ଟୋଟାଲ ଦେଖୁନଥିଲା।
ହଁ ହଁ ରୋଷଇ ସରିଗଲା।
ହଁ ରୋଷେଇ ସରିଗଲା। ରୋଷେଇ ସଇଲା ଆଉ। ଓ ହଁ ତା ବାପା ଗାଧଉଛନ୍ତି ସେ ଖାଇବେ ତ ତା ପଛରେ ସେଇଠୁ ଆମେ ଖାଇବୁ।
ଓହୋ।
ହଁ।
ଆଉ
ଆଉ କଣ ଖରା ବହୁତ ଜୋରେ ହଉଛି ନା।
ହଁ ହଁ ଭାରି ଗରମ ହଉଛି।
ବର୍ଷା ଫର୍ଷା ହେଇନି ଏବେ।
କଣ କହିଲେ।
ମୁଁ କହିଲି ବର୍ଷା ହେରିକା ହେଇନି।
ନା ବର୍ଷା କାହିଁକି ହଉନାହିଁ ଖାଲି ଉଠଉଛି ସନ୍ଧ୍ୟା ଟାଇମ ବି ଗୋଟା ଗୋଟା ଇଏ କରିଦେଇଛି। ଖାଲି ଉଠଉଚୁ ଉଠେଇକିରି ଖାଲି ଯାଉଛି। ହଁ ଘ ଖାଲି ଘଡଘଡି ଉରା ମାରି ଦଉଛି ଗଲା ସଇଲା।
ହଁ।
ସେତିକି ଆଉ।
ଆଉ କଣ ଆଉ କଣ ଜାଣିଛନ୍ତି ଭଲ ରୋଷେଇ କଣ କରି ଜାଣିଛନ୍ତି।
ଭଲ ରୋଷେଇ ତ ସବୁ ରୋଷେଇ ତ ମୁଁ କରେ। କେତେବେଳେ କଣ କୋଉଟା ଭଲ ହେଇଯାଏ କୋଉଟା ଖରାପ ହେଇଯାଏ।
ହଁ।
ତମର କଣ ଫେବରେଟ୍।
ମୋର ସେମିତି ଏବେ ଟି କିଛି ନାହିଁ ଯା ସବୁ ମୁଁ ଖାଏ।
ହଁ ମୁଁ ତ ସେଇ ମୋର ବି ସେମିତି କିଛି ନାଇ ମୁଁ ସବୁ ଖାଏ।
ସାଧା ସାଧା ହେଲେ ସେଇ ଏ ଛୋଲେ ଟା ମତ ତେ ଭଲ ଲାଗେ ଆଉ ନହେଲେ ଚିଲି ଆଇଟମ କେତେ ସବୁ।
ହଁ ହଁ।
ହ ସେଇରା ସବୁ ଭଲ ଲାଗେ ଆଉ ସେମିତି ଆଇଁଷ ଫାଇଁଷ ମୋର ଏ ଏତେ କିଛି ଏତେ ଇଏ ନୁହେଁ ଯାହାଲେ ଖାଇଦିଏ ଆଉ।
ହଁ ହଁ। ଆ ମତେ ବି ସେଇ ମୋର ଯାହା ହେଲେ ଯେତେବେଳେ ହେଲେ ଯାହା ମୁ ଖାଇଦିଏ। ମତେ ଟିକେ ଭଲ୍ ଲାଗେ ସନ୍ତୁଳା ରାଇ ଫାଇ ଖାଇବା ପାଇଁ, ସେମ୍ତି ଟିକେ ଭଲ୍ ଲାଗେ।
ଓହୋ ସେଇଥିପାଇଁ ରାଇ କରିଚନ୍ତି ଆଉ।
ଓ ହଁ ଯେତବଳେ ଯାହା ମିଳିଲା ଆଜି ଆସିଥିଲା ତ ଶାଗ ବିକା ଆସିଥିଲା, ଆଉ ଖଡା ଆସିଥିଲା। ସେଇଆକୁ
କଣ ସେଟିକି ଆଣୁଚନ୍ତି ବିକ୍ରି କରି ସମସ୍ତେ।
ସବୁ ପରିବାଠୁ ଲଗେଇକି ସବୁ ବିକିରି, ଆମର ହାଟୁରୁ ଆସେ ପରିବା। ତ କିଛି ଟା ପରିବା ଆସ୍ ସିନି ବିଲାତି ଆଉ ଯେ କି ଅ ଧନିଆ ପତ୍ର ଏମ୍ତି ସବୁ ଆସ୍ ସେନି, ଯାହା ଆସେ ବିକିରି ରଖିଦିଓଉ ଆଉ।
ଓହ।
ତମ ରୋଷେଇ ସରିଗଲାଣି?
ହଁ ରୋଷେଇ ସରିଗଲାଣି। ଆଉ ଆମର ତ ଏପଟେ ସବୁ ମାର୍କେଟ ରୁ ଆଣିବାକୁ ପଡେ ଆଉ। ଆସେନି କିଛି ବିକ୍ରି କରି।
ଓହ। ଆଉ ତମର ମାର୍କେଟ କରିବାକୁ କିଏ ଯାଆନ୍ତି ପୁଣି?
ଆମର ଇଏ ତ ନାହାନ୍ତି, ସେ ଯାହା ହାତେରେ ସାହିରୁ ଯାହା ହାତେରେ ପଠେଇ ଦଉ ପଇସା ଦେଇକି, ସେ ଆଣନ୍ତି ଭାରି ଆଉ।
ଓହୋ।
ଆଉ ଶଶୁର, ସେ ତ ଯାଇପାରୁନାହାନ୍ତି। ଉଁ ସେ ଆଗୁରୁ ଯାଉଥିଲେ, ଦେହ ଖରାପ୍ ହେଲାଠୁ ଯାଇପାରୁନାହାନ୍ତି ତ ଆଜ୍ଞା ଅଲଗା ଲୋକଙ୍କୁ ଦେବାକୁ ପଡୁଚି ସିଏ ଆଣୁଚନ୍ତି ହାରି ଆଉ। ନହେଲେ ଯଦି ଏଠି ମୋ ଦିଅର ହେରିକା କି କଣ ଥିବେ ଯଦି ଫ୍ରି ଥିବେ ତାଙ୍କୁ ଦଉ ସେ ଆଣନ୍ତି ଭାରି।
ଓହୋ।
ଇଏ ଥିଲେ କିଛି ଅସୁବିଧା ନାହିଁ, ଏ ବାହାରେ ରହୁଛନ୍ତି ତ ହେଇଥିପାଇଁ ଟିକେ ଅସୁବିଧା ଆଉ।
ତମ ମାର୍କେଟେ ପାଖେରେ ନା ଦୂର ବାଟ?
ହଁ ଏଇ ଗୋଟେ ଦି କିଲୋମିଟର୍ ହବ ଆଉ।
ଅହ।
ଗୋଟେ ଦି କିଲୋମିଟର୍ ଭିତେରେ ଆଉ।
ଆ ତମେ କେବେ ଯାଇନ ନା?
ନା-ନା ମୁଁ ଯାଇନି କେବେ, ଆମର ଏପଟେ ଟିକେ ସ୍ତ୍ରୀ ଲୋକ ଆଲାଉ ନାହିଁ ଯିବେନି।
ବାସ୍ ଆମର ଏଠି ସେଇଆ।
ଉହୁଁ ବାହାରେ ର ବାହା ରେ ରହିଲେ କିନ୍ତୁ ହଁ ସ୍ତ୍ରୀ ଲୋକ ସବୁଆଡେ ଯାଇକି ମାର୍କେଟିଂ କରିବେ।
ହଁ ବାହାରେ ତ କରିପାରିବେ ଗୋଟେ-ଗୋଟେ ଥାଏ ଗୋଟେ-ଗୋଟେ ଗାଁ ରେ ସେଇଆ ଥାଏ।
ହୁଁ ଗୋଟେ-ଗୋଟେ ନୁହଁ, ପ୍ରାୟ ଗାଁରେ ଗାଁରେ ହିଁ ଏଇଭଳିଆ। ଗାଁ ରେ ହିଁ ଏତେ ମାନେ କେହି କହିବେନି, ମାନେ କିଏ ଗଲେ ଭାରି କଣ ହବ କି କଣ, ଏ ଗାଁରେ ବି ଯାଆନ୍ତିନି ସ୍ତ୍ରୀ ଲୋ କ ଆଉ।
ହଁଁ ମୋର ଏଠି ସେଇଆ, ମାନେ ଘରର ପୁଅମାନେ କହିବେ ଆମେ ସବୁଥେରେ ବାହାରକୁ ଯିବୁ ଇଏ କରିବୁ।
ହଁ। ହ
ଆଉ ତମେ ଯୋଉ ଚାକିରି କରିବ ପୁଣି ତମ ଘରଲୋକ ବା ଶାଶୁଘର ଲୋ ହଁ ପୁଣି କଣ କେମିତି ପୁଣି ଆଲାଓ କରିବେ ନା ନାଇଁ?
ହୁଁଉଁ। ଆଉ ଆଉ କଣ କୁହନ୍
ହଁ। ଆ ଆମର ବି ଏଠି ସେଇଆ ଆମର ବି ସେମତି ସ୍ତ୍ରୀଲୋକମାନେ ଯିବେନି। ନା କୁଆଡେ ନାହିଁ।
ହଁ।
ଆଉ ଏମିତି ତ ଏମିତି ସପିଙ୍ଗ କରିବାକୁ ହେଲେ କଣ ଯିବୁନି କି ସେଇଟା ତ ପୁଣି ନି ଜ ପସନ୍ଦରେ ଆଣିବୁ ନା ଆଉ କଣ ଆଉ କିଏ ପସନ୍ଦ କରିକି ଦେଲେ କଣ ଭଲ ଲାଗିବ।
ହଁ ପରା।
ହୁଁ।
ଆଉ
ଆଜି କଣ ରୋଷେଇ କରିଚ?
ରୋଷେଇ ମୁଁ କରୁଚି ଆଜି କୋଳଥ ଡାଲି ଆଉ ଆଳୁ ଭର୍ତା, ଆଳୁ ବାଇଗଣ ଭାଜଥିଲି।
ଆଉ ଆ କୋଳଥ ଡାଲି ଏଇ ଖରା ଟାଇମରେ? ମୁଁ କହିଲି କୋଳଥ ଡାଲି ଏଇ ଖରା ଟାଇମରେ?
ହଁ ଆ ଥିଲା ତ କରଦେଲି ଆଉ ଶନିବାରେ ବୋଲି ଆଉ।
ନାଇ ଆମର କିନ୍ତୁ ବର୍ଷା ହେଲେ ଆମ ବାପା ଖାଲି କହିବେ କୋଳଥ ଡାଲି କରିବାକୁ।
ହଁ ବର୍ଷା ଦିନ ପାଇଁ ଭଲ ବର୍ଷା ଦିନେ ଶୀତ ଦିନେ ଭଲ ଲାଗିବ।
ଇଏ ହଁ।
ଆଉ ଥିଲା ତ କରିଦେଲି ଆଉ।
ଅହଁ।
ଆଉ
ଆଉ ରାଜକୁ ଆଉ ପୋଡ ପିଠା କିଛି ହବନି ନାଇଁ?
ନା ପିଠା ଫିଠା କିଛି ହବନି ଆମର।
ପୋଡ ପିଠା ହୁଏ ନା ନାଇଁ ତମ ମାନେ ଶାଶୁଘରେ?
ଏ ମୁଁ ତ ଆସିଲା ପରେ କାଇଁ ମୁଁ ମୁଁ ତ ଯାଏ ଭାରି ବା ପ ଘରକୁ କାଇଁ ମୁଁ ଜାଣିନି ଏଇ କଣ କରନ୍ତି ନ କରନ୍ତି କରନ୍ତି କ ଆଗରୁ ତ କରଥିଲେ କୋହୁଥିଲେ କରନ୍ତି ବୋଲି। ଏବେ ଆଉ କରୁନାହାନ୍ତି କି କଣ ଆଉ।
ଓହୋ ତମର ମାନେ ଅ ରଜ ଛୁଟିଟା ତମ ବାପା ଘରେ ମନାଅ ନାଇଁ।
ହଁ ଏଇ ବାହାଘର ତ ଏଇ ଦିଇ ବର୍ଷ ଅଢେଇ ବର୍ଷ ହେଇଚି ଆଉ ସେଇ ରଜକୁ ବାପଘରକୁ ଯାଉ ହାର ଆଉ।
ଭଲ ଆଉ ଦୋଳି ଖେଳ ହରିକା ସିଆଡେ ଅଛି ନା ନାଇଁ ପୁଣି ଆଉ। ଆଗେ ତ ପୁରା ଗାଁ ଗାଁରେ ପଡିଥାଏ ଦୋଳି ସବୁ ଲଗାନ୍ତି।
ଗାଁ ଗାଁରେ ତିନଟା ଚାରଟା ଲାଖେ ଦୋଳିି।
ମାନେ ସେଇ ଆମ୍ ମାନେ ଏବେ ସବୁ ଦୋଳି ଉତ୍ସବ ସବୁ କରୁଛନ୍ତି ଦୋଳି ପଡୁଚି ଇଏ କରୁଚି କିନ୍ତୁ ଆମେ ନିଜେ ସବୁ ଲଗେଇକି ସେତେବେଳେ ଦୋଳି ଖେଳୁ।
ହୁଁ ହୁଁ ହଁ ନାଇଁ ଗାଁରେ ତ ସବୁ ଗାଁ ଲୋକ ହିଁ ବାନ୍ଧନ୍ତି ଗାଁ ଛୁଆ।
ହଁ।
ଗାଁ ଛୁଆ ହିଁ ଦୋଳି ବାନ୍ଧନ୍ତି ନା।
ହଁ ହଁ ଆମର ତ ଏ ଏଠି ଆମର ତ ଏଠି ଗାଁ କୋଉଠି ଗାଁରେ କୋଉଠି ଲାଗେନି ଦୋଳି ଉତ୍ସବ ହୁଏ ପାଖରେ ହୁଏ। ଆମେ ଯାଉ ସେଠିକି।
ନାଇ ଆମର ଏଠି ଦୋଳି ଉତ୍ସବ ଏଇନା ଏଠି ପାଖାପାଖି ହୁଏ ନା କଣ ବୋଧେ? ହୁଏ କିି ନାଇଁ ଜାଣିନି ଗାଁ ରେ ଗାଁରେ ଖାଲି ଦୋଳି ହିଁ ଲାଗେ ଆଉ ଆମର ସେ ସେପଟେ ବାପର ପଟେ ସେପଟେ ପାଖାପାଖିରେ ହୁଏ ଆଉ ଉତ୍ସବ ଆଉ।
ହଁ ହଁ ହୋଉ।
ହୁଁ।
ହଁ ଆଉ ଏ ସବୁ ମାନେ ପ୍ରାୟ କିନ୍ତୁ ମନରେ ଇଚ୍ଛା ଥିବ କଣ ଦୋଳିକି ଯୋଉ ରଜକୁ କୁଆଡେ ବୁଲାବୁଲି କୁ ଯିବାକୁ ଇଏ ହଉଛି ଆଉ ବାବା ଟୋଟାଲ ଟାଇମ ହିଁ ନଥାଏ କୁଆଡେ ନେଇକି ଯିବାକୁ।
ହଁ କାମରେ ଯିଏ ବ୍ୟସ୍ତ ରହିବ ଆଉ ସେ କଣ କରିପାରିବ।
ହଁ ବା ନହେଲେ ଭାରି ଇଚ୍ଛା ଥାଏ।
ପାଖାପାଖି ଯୋଉଠି ହଉଥିବ।
ମୁଁ ତ ଘରକୁ ଯିବିଲି କି ଆସିକି ଅଡେଇମାସ ହେଇଗଲାଣି ଯିବି ଯିବି ବୋଲି କି ଏ ତାଙ୍କର ଖାଲି ହଁ ନାଇଁ ହଁ ନାଇଁ ଚାଲିଛି।
ହୁଁ ମୁଁ ଯାଆନ୍ତି ଯୋ ରଜ ସେ ରଜ ଟାଇମ ରେ ଟିକେ ବୁଲି ଦେଇକି ପଳେଇ ଆସିବେ ଆଉ।
ହୁଁ ତାପରେ ବି ଆଉ ଗୋଟେ କଥା ବି ଯୋଉ ଖରା ହଉନି କି? ଏ ଛୁଆଙ୍କୁ ନେଇକି ବାହାରକୁ ଯିବାକୁ ଇଚ୍ଛା ହଉନି ତୋଟାଲି।
ହଁ ଖରା ଟା ଟିକେ ଛୁଆଙ୍କ ଦେହ ପା ଖରାପ ହେଇଯାଉଛି।
ହଁ ହଁ। ହଁ ପା ଆଉ ସେ ଛୁଆଙ୍କୁ ନେଇକି ଯିବାକୁ ବି ଇଚ୍ଛା ହଉନି ଖରା ଯେମିତିଆ ହଉଛି।
ଖରା ଟିକେ କମ ବର୍ଷା ବର୍ଷା ଟା ତ ହଉନି ଏବେ ଉ ଭୋଉତୁ ଖରା ଟା ଏଇପାଳି ବହୁତ ଏଇ ବର୍ଷ ବହୁତ ଜୋରେ ଖରା ହଉଛି। ଗରମ ବି ପ୍ରବଳ ଏବେ ହଉଛି ଗରମ। ଏବେ ଯାହାହେଲେ ରଜ ପାଖ ହେଇଲାଣି ବର୍ଷା ବର୍ଷା ଟିକେ ହୁଅନ୍ତା। ବର୍ଷା କେତେବେଳେ କେମିତି ହଉଛି ତା ବଳେ ତ ପ୍ରବଳ ଖରା ଆଉ।
ହଁ।
ତମ ଆଡେ ବର୍ଷା ହଉଛି ନା ନାଇଁ ପୁଣି?
ନା ଏଇ କିଛି ଦିନ ତଳେ ଯାହା ହେଇଥିଲା ଆଉ ତ ସବୁଦିନ ପ୍ରବଳ ବା ଉଠଉଛି। ଘଡ ଘଡ ହଉଛି କିନ୍ତୁ ଜମା ହଉନି। ଟିକେ ଟିକେ ଫିମ୍ପିବାଦି ପକେଇଲା ପକେଇଲା ନହେଲେ ଆଉ ହଉନି।
ନାଇଁ ହଁ ଆମର ଆଡେ ତ ସେଇଆ ହଉଛି ଆଉ।
ହୁଁ ସେଇଥିପାଇଁ ବେଶୀ ଦିନରେ ତ ବେଶୀ ଗରମ ଲାଗୁଛି।
ହଁ ବା।
ସନ୍ଧ୍ୟା ଟାଇମ ଟା କଣ ନା ସେ ଯୋଉ ବର୍ଷା ଉଠେଇ ଦଉଛି ଟିକେ ଥଣ୍ଡା ପଡିଯାଉଛି ଆଉ ଦିନରେ ଯୋଉ ଏତେ ଜୋରେ ଖରା ହଉଛି ଭୋଉତୁ ଗରମ ହେଉଛି।
ହୁଁ। ହଁ ବା ପ୍ରବଳ ଖରା ହଉଛି ଆଉ କଣ କରିବା?
ହଁ ହଉ ଦିଦି ମୁଁ ଟିକେ ରଖୁଛି ମୁଁ ଟିକେ କାମ ଡାକୁଛନ୍ତି ତ ସେଠି
ହଉ ହଉ ହଉ।